ହଁ ଶୁଭ ସନ୍ଧ୍ୟା ମ୍ୟାମ୍।
ହଁ ସୁଧ ସନ୍ଧ୍ୟା କଣ କରୁଛନ୍ତି?
ହଁ ଏବେ ବସିଛି ବାହାରେ ବସିଛି ଟିକେ ଥଣ୍ଡା ଲାଗୁଛି ତ ବସିଛି ଟିକେ।
ଉ ରୋଷେଇ ସରିଲାଣି।
ହଁ ରୋଷେଇ ପ୍ରାୟ ସରି ଆସିଲାଣି।
ଆଜି କଣ ରୋ-ରୋଷେଇ ଆଜି କଣ କଲେ?
ଆଜି ରୋଷେଇ ଚିକେନ ଭାତ ହେଇଛି।
ଆ ହଁ। ଆଉ ଶରିନି ତାଲେ ଅଧା ଅଧା ରୋଷେଇ ଚାଲିଛି।
ହଁ ରୋଷେଇ ସରିଗଲାଣି ଖାଇନାହାନ୍ତି ଛୁଆ ମାନେ ଖାଇନାହାନ୍ତି ଆଉ।
ଆଉ ଘରେ କିଏ କିଏ ଅଛନ୍ତି?
ହଁ ପୁଅ ଦି ଜଣ ମୁଁ ମୋ ସ୍ଵାମୀ।
ହୁଁ ହୁଁ ଆଉ
ଆଉ ଛୁଆ ଦିହାଙ୍କ ତ ଏବେ ଘରେ ଅଛନ୍ତି ପଢ଼ାପଢ଼ି ସରିଯାଇଛି ଏବେ ଘରେ ଅଛନ୍ତି।
ହଁ ଛୁଟି ଅଛି ଆଉ।
ହଁ ଆ ସାରରେ ରହୁଛନ୍ତି ବାହାରେ ପ୍ଲାଣ୍ଟ ରେ ରହୁଛନ୍ତି।
ହୁଁ ହୁଁ। ତା ରୋଷେଇ ସାରିଲାଣି କେତେବେଳେ ବେଳେ ଖାଅ ଟାଇମ ଟେବୁଲୁ ଥାଏ ନା ସେମିତି କିଛି ନଥାଏ।
ନାଇଁ ଟାଇମ ଆମର ନଅଟା ପରେ ଯାହାବି ହେନେ ନଅଟା ପରେ।
ହୁଁ ହୁଁ ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ?
ହଁ ସନ୍ଧ୍ୟାବେଳେ ଟିଫିିନ କରିଥିଲୁ ସେ ମୁଢ଼ି ମିିକଚର ଟିକେ। ଆଉ ମିଠା ଥିଲା ଟିକେ ମିଠା ଦିଟା ଖାଇଥିଲି।
ଚା ଟିଫିନ୍ କରିଛନ୍ତି ଆଉ ଡେରି ରେ ଖାଇବେ ଆଉ
ହଁ ଟିଫିିନ ଆମର ସନ୍ଧ୍ୟାବେଳେ ଟିକେ ଟିଫିନ୍ ହେଇଯାଇଛି। ତାପରେ ରାତିରେ ଟିକେ ଖାଇବା ନଅଟା ପରେ ଖାଇବା ଆଉ।
ଖାଇବାଟା ହିଁ ନଅଟା ପରେ ହିଁ ଖାଇବା। ଆଉ ସନ୍ଧ୍ୟାବେଳୁ ଖାଇଲେ ବାଗ ଲାଗିବନି।
ନା ଆମର ସନ୍ଧ୍ୟା ବେଳୁ ଖାଉନା ଆମର ରାତି ନଅଟା ପରେ।
ନଅଟା ପରେ ଠିକ ଟାଇମ ସେଇଟା ଖାଇବା ଟାଇମ ହିଁ ସେ ନଅଟା ପରେ। ଆଉ କଣ କରୁଥିଲି? ଏବେ ରୋଷେଇ କରୁଥିଲି ବସିଚି ସବୁ ସାମଗ୍ରୀ ସବୁ ସଜାସଜି କରିକି ରଖିଦେଇଚି। ଖାଲି ମସଲା ହିଁ କଷି ଦେଇଛି ସବୁ ରଖା ହେଇଛି ଆସିଲେ ଶି ଚିକେନ ଖାଲି ପଡ଼ିବ କଷା ହବ।
ଆପଣ ବି ଆଜି ଚିକେନ ହେଇଛି।
ହଁ ଏବେ ଯାଇଛନ୍ତି ନନା ଅଛନ୍ତି ଆମର ଯୋଉ ବଡ଼ ଯା ତାଙ୍କ ଛୁଆ ସବୁ ପଳେଇ ଯନ୍ତି ତାଙ୍କର ବାହାଘରିଆ। ଆଉ ଆମେ ଚାରିଜଣ ଅଛୁ ଯେ ପୁଅ ଫୋନ୍ କରିକି ତାଙ୍କ ନନା ବାପାଙ୍କୁ କହିଲା ସେଇ ନନା ବାପା ଚିକେନ ଟିକେ ଆଣିଛନ୍ତି ସେ କହିଲେ ହଁ ମୁଁ ଯାଉଛି ଆଣି ଆସିବି। ଯାଇଛନ୍ତି ଆଣିବା ପାଇଁ ଯେ ମୁଁ ଅନେଇଛି ମୁଁ କହିଲି ମସଲା ଫସଲା ମୁଁ କଷି କୁଷା ଦେଇକି ରଖିଦେଇଥାଏ। ଗ୍ରାଇଣ୍ଡର ତ କୁଆଡ଼େ ବାଟିବାକୁ ତ ନାହିଁ। ଆଉ ଗ୍ରାଇଣ୍ଡର ତ କରିଦେଲୁ ଶଇଲା ତା ମସଲା କଷି ଦେଇକି ରଖିଦେଇଛି ଆଣିଲେ ଚିକେନ୍ କଷିବୁ ଆଉ
ଆଚ୍ଛା ଆଚ୍ଛା।
ଆଉ ଆଉ ଆପଣଙ୍କ ଆଡ଼େ ରଥଯାତ୍ରା କେମିତି ହୁଏ?
ହଁ ଆମ ଆଡ଼େ ରଥଯାତ୍ରା ଯେହେତୁ ଆମ ଗାଁ ରେ ହୁଏନି। ଏ ଛୋଟ ଛୁଆ ମାନେ କେତେ ଜଣ ଛୁଆ ଏଖାଠି ହେଇକି ଗୋଟେ ରଥ କରନ୍ତି ରଥ କରିକି ସେମାନେ ଠାକୁରଙ୍କୁ ବ ସେଇକି ମାନେ ଗାଁ ଦାଣ୍ଡରେକି ଟାଣନ୍ତି।
ଛୋଟ ଛୁଆଙ୍କର ଗୋଟେ ଖୁସି ଆଉ।
ହଁ ଛୋଟ ଛୁଆଙ୍କର ଯେ
ସିଏ ସେ ସେଟା କୁ ସେଇ ପରମ୍ପରାଙ୍କୁ ସିଏ ଚାହୁଁଛନ୍ତି ରଖେ ଆଗକୁ ଇଏ କରିବେ ଜାରି କରିବେ ବୋଲି। ହଁ।
ଆଉ ସେଇଥିପାଇଁ ସେମାନେ ଗାଁ ଦାଣ୍ଡରେ ଟ ଟାଣନ୍ତି ଆମେ ଆମର ଦେଖୁ ଆଉ ତାପରେ ପଇସା ପତ୍ର ତାଙ୍କୁ ଯାହା ସେଇଠା କୁରଙ୍କ ପାଖରେ ଦୋଉ ସେମାନେ ଆମକୁ ପାଦୁକା ଦିଅନ୍ତି ଚନ୍ଦନ ଦିଅନ୍ତି।
ଉ ହୁଁ।
ପାଦୁକା ପାଇବୁ ଚନ୍ଦନ ଲଗେଇବୁ। ଲଗେଇକି ଠାକୁରଙ୍କର ଆଶୀର୍ବାଦ ନୋଉ।
ତାପରେ ସେମାନେ ରଥ ଟାଣି ସାରି ଗାଁ ରେ ତାପରେ ସେମାନେ ନେଇଯାଆନ୍ତି ତାଙ୍କ ଘରକୁ ତାଙ୍କର ଗୋଟେ ଖୁସିମାନେ ଲହ ଉଁମ ମନରେ ଗୋଟେ ଇଚ୍ଛା ଗୋଟେ ମାନେ ଜାଗ୍ରତ ହୁଏ।
ଛୋଟ ଛୁଆ ହେଲେ ବି ତା ଙ୍କ ମନରେ ଗୋଟେ ଆଶା ଅଛି କି ଆମେ ଏମିତି ରଥଯାତ୍ରା କରିବୁ ଆଗକୁ ବି ବଢେଇ ପାରିବୁ। ସେ ସେୟା ଭାବନ୍ତି ବୋଧେ ଆଉ ସେ ଛୁଆ। ଛୋଟ ଛୁଆ ହେଲେ ତାଙ୍କର ଆଗ୍ରହ ବହୁତ ଅଛି ଆଉ।
ଆମ ଗାଁ ପାଖରେ କି ଆଠ ଦ ହଁ ଆଠ କିଲୋ ଦଶ କିଲୋମିଟର କି ବାର କିଲୋମିଟର ହବ ବା ଟରେ କି ଗୋଟେ ଜଗନ୍ନାଥ ମନ୍ଦିର ଅଛି ସେଠି ରଥ ବି ଟଣା ହୁଏ।
ହୁଁ ହୁଁ ସେ ପାଖା
ହଁ ସେଠି ରଥ ଟଣା ହୁଏ। ସେ ମାଉସୀ ଘର ଅଛି। ହଁ ଯାଏ ଯେ କେବେ ସେମିତି ମାନେ ସାର୍ ଘରେ ରୁହନ୍ତିନି ତ ଆଉ ସେଇଥିପାଇଁ କେବେ ଯାଇନି। ବହୁତ ବର୍ଷ ହେଲାଣି ଆଉ ଯାଇନି।
ଏ ବର୍ଷ ଚେଷ୍ଟା କରନ୍ତୁ ଯାଆନ୍ତୁ ଟିକେ ବୁଲି ଆସନ୍ତୁ।
ଆଉ ଦେଖି ସାରେ ତ ବାହାରେ ରହୁଛନ୍ତି ସିଏ ଆସିପାରିଲେ ଯାଇକି ଟିକେ ଯିବାକୁ ଇଚ୍ଛା ଅଛି। ଭାରି ଯିବାକୁ ଇଚ୍ଛା ଅଛି।
ଯାଆନ୍ତୁ ବର୍ଷରେ ଥର ଦେଖନ୍ତୁ। ଗୋଟେ ରଥଯାତ୍ରା ଟିକେ ଦେଖନ୍ତୁ।
ଆ ଦେଖିବା ଟିକେ ସାର୍ ଙ୍କୁ କହିବା ଦେଖା ଆସିଲେ ଟିକେ ଯିବା ବୁଲି ଆସିବା। ଠାକୁରଙ୍କୁ ଟିକେ ଦ ଡୋରି ଲାଗିବ ଟିକେ ଦର୍ଶନ କରି ଆସିବା। ଆଉ ଦେହ ମୁ ମନରେ ଇଚ୍ଛା ଅଛି କିନ୍ତୁ ସାର୍ ଟିକେ ବାହାରେ ଟିକେ ଛୁ ଟି ବେଶୀ ମିଳୁନି ତ ଆସି ପାରୁନାହାନ୍ତି। ଇଛା ଥିଲେ କଣ ଆ ତାପରେ ଘରେ ବି ଟିକେ ଏକୁଟିଆ ରହୁଛି ଇଆଡେ ବହୁତ କାମ ଟିକେ ରହୁଛି। ଛୁଆ ପିଲା ଧନ୍ଦା ଗାଈ ଦୁଇଟି ରଖିଛି ତାଙ୍କ ଙ୍କର ଲାଳନ ପାଳନ ତାଙ୍କୁ ଖାଇବା ପିଇବା ବନ୍ଧାଛନ୍ଦା ସବୁ କରିବାକୁ ପଡୁଛି।
ହୁଁ।
ଆଉ ହଁ ସେଇଥିପାଇଁ ଟିକେ ଟାଇମ ବାହାର କରିକି ଯାଇପାରୁନି ଆଉ। ଦେଖିବା ଏ ବର୍ଷ ବା ଭାବିଛି ଯିବା ପାଇଁ।
ଯାଆନ୍ତୁ ଟିକେ ଦେଖି ଫାଙ୍କା ହେଇକି ସାଟଙ୍କୁ କୁହନ୍ତୁ ଟିକେ ଆସ କି ଯାହେଲେ ଗୋଟେ ଦିନ ତ ଦେଖି ଦୁଖାକି ଟିକେ ଆସନ୍ତୁ। ଆଉ କଣ ଜୀବନ ତ ଏଇଆ ଟିକେ ବୁଲିବା, ଚାଲିବା ଆଉ ଦେଖିବା ଏଇ ତ ସ ଇଏ ଦୁନିଆ ଆଉ।
ହଁ ଆଉ କଣ ଆମ ଜୀବନରେ ଖୁସି ଆଉ କଉଠୁ ଆଉ କଣ କରିବା ଏଇ ସାର୍ ଟିକେ ଘରେ ରହୁଥାନ୍ତି ଟିକେ ଅସୁବିଧା ଫାଇନାବ୍ ପୋବେଲମ ରହୁଛି। ତ ଆଉ ସେ ଛୁଆ ମାନେ ମଣିଷ ହବା ପାଇଁ ଟିକେ ଯାହେନେ ଟିକେ ଅର୍ଥ ନହେଲେ କେମିତି ମଣିଷ ହେବେ?
ଯାହାଲେ ସେଟା ନିହାତି ନା। ଛୋଟ ଛୁଆଙ୍କୁ ମାନେ ଆଗେ ଯାହା ତମର ଯାହା ହେଇଯାଉ, କିନ୍ତୁ ଛୁଆଙ୍କୁ ପାଠ ପାଠ ପଢ଼େଇବା ଚିନ୍ତାଟା ଆଗେ ରଖନ୍ତୁ। କାରଣ ଛୁଆଙ୍କର ଭବିଷ୍ୟତ ହିଁ ସେଇଟା।
ହବା କଣ କରିବା ଆଉ ସେଇଥିପାଇଁ ଟିକେ ଆସିପାରୁ ନାହାନ୍ତି।
ଆଉ ବାପା ମା ଆମେ ହେଇ ସେ ତ ସେଇଆ ତାଙ୍କ ପାଇଁ ଆମେ ପରିଶ୍ରମ କରିବା ଆଉ। କଣ କରିବା? ଆମ ପାଇଁ ଆମ ବାପା ବାପା ମା ପରିଶ୍ରମ କରିଥିଲେ ଆମେ ହିଁ ଏନା ବାପା ମା ହେଲେ ଆମେ ଏ ବି ଏନା ତାଙ୍କ ପାଇଁ ପରିଶ୍ରମ କରିବା। କଣ କଣ କରିବା ଆଉ ଏଇ ତ ଜୀବନ ଆଉ ଦୁନିଆ ଆଉ କଣ କରି
ଚିକେନ ଆପଣଙ୍କ କେତେ ମାନେ କଣ କେମିତି ତରକାରୀ କେତେ? ପ୍ରକାରେ କଣ କେମିତି ହୁଏ ଆପଣ କରି ଶିଖିଛନ୍ତି?
ହଁ ଶିଖିଛି ଏବେ ମୁଁ ସେମିତି ନାହିଁ ଖାଲି ଏବେ ମସଲା ମାନେ ଅଦା ପିଆଜ ରସୁଣ ଦେଇକି କିଏ କରିଦେଇଛି ଆଉ ସେମିତି ଖାଲି ପିଆଜ ଟେ ଭାଜି ଦେଇେକି ଖାଲି ପିଆଜ ରଷୁ ସୁଣ ଅଦା ଆଉ ଟମାଟୋ ସବୁ କଥା ପକେଇ ଦେଇକି ଗ୍ରାଇଣ୍ଡର୍ କରିଦେଇଛି। ଗ୍ରାଇଣ୍ଡର କରି ଖାଲି ପିଆଜ ଆଉ ଗୋଟେ ଯାହା ହେଲେ ପିଆଜ ତେଲରେ ଭା ଯିବାକୁ ପଡ଼ ଗଲେ ଗୋଟେ ପିଆଜ ହିଁ ଭାଜି ଦେଇଛି। ଆଉ ତାକୁ କଷି ଦେଇକି ରଖିଦେଇଛି ଆଳୁ ହିଁ ପକେଇ ଦେଇଛି ଖାଲି ଚି କେନ୍ଟା ଆସିଲେ ପଡିବ। ଆଉ କହୁଛନ୍ତି ଏବେ ମୁଁ ଚିକେନ ଭଜା ବି ଭଜା କଲେ ବି ଜାଣିଛି ଭଜା ବି ଶିଖି ଦେଖଛି ଏବେ ଜାଣିଛନ୍ତି ନା କେବେ ବେସର ଦିଆ ଚିକେନ ଖାଇଛନ୍ତି?
ଚିକେନ ପତ୍ରପୋଡ଼ା ମୁଁ ଖାଇଛି।
ଚିକେନ ସେଇ ଚିକେନ ରେ ବେସର ଦିଆହେଇଛି, ସୋରିଷ ବାଟଣ
ସୋରିଷ ମସଲା ସୋରିଷ ଅଦା ରସୁଣ ଜିରା ଲଙ୍କା ପେଷ୍ଟ ଆଉ ସବୁ ହଁ ଖାଇଛି।
ହ ସେମିତି ବି ଜାଣିଛୁ ସେମିତି ବି କରେ ଚେଷ୍ଟା କରୁଛୁ କେବେ କରିବି ବୋଲି କାଳେ କାହାକୁ ଭଲ ଲାଗିବ କି ନ ଲାଗିବ ସେଇ ଯୋଗୁଁ ତା ଭାବିଛି କେବେ କରିବି ବୋଲି କିନ୍ତୁ କରିବାକୁ ସାହସନି କାଳେ କଣ ହବ ବୋଲି ଚେଷ୍ଟା କରିଛି କିନ୍ତୁ କରିବି ଦିନେ ଯାହାହଲେ ବି ସେମିତି କରିବି ସେଇ ସୋରିଷ ମସଲା ଦେଇକି ହିଁ ମୁଁ ଦିନେ ଚିକେନ କରିବି।
ଆମ ବଡ଼ ପୁଅର ଟିକେ ଫେବରେଟ୍ ସେଇଟା ପତ୍ରପୋଡା ଟା ଟିକେ ଫେବରେଟ୍
ପତ୍ର ପୋଡା କେମିତି କରନ୍ତି?
ଚିକେନ୍ ଆଗେ ହେଉଛି ଆଣି ଆସିବୁ ଚିକେନ ସେଣ୍ଟର ରୁ କାଟିକି
ହଉ।
ଭଲ ଭାବରେ ସଫା କରିକି ଧୋଇ ଦେଇକି ତାକୁ ଗୋଟେ ଜାଗାରେ ରଖିଦବୁ। ତାକୁ ଅଦା ରସୁଣ ହଁ ପିଆଜ ସୋରିଷ ଜିରା ଲଙ୍କା ସବୁ ମାନେ ତାକୁ ମସଲା କରିଦେବି ଶିଳରେ ବାଟି ଦିଏ ବାଟି ଦେଇକି ତାକୁ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ହଁ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ତାକୁ ଅଳ୍ପ ଟିକେ ଚିକେନ ମସଲା ଖାଲି ଦିଏ ବେଶି ଦିଏନି ଯେହେତୁ ପତ୍ର ପୋଡା ଟା
ହଁ ହଁ।
ଆଉ ଅଳ୍ପ ଟିକେ ଚିକେନ୍ ମସଲା ପକାଏ ଆଉ ତା ସାଙ୍ଗରେ ଟିକେ ତାକୁ ମ୍ୟାରିନେଟ କରିଦିଏ, ସବୁ ମାନେ ଅଖାରେ ଗୋଳେଇ ଦିଏ ତାପରେ ଖଲି ପସ୍ ହଁ କିଛି ସମୟ ମାନେ ଅଧଘଣ୍ଟେ ଭଳିଆ ତାକୁ ଘୋଡ଼େଇ ଦେଇକି ରଖିଦିଏ। ତାକୁ ତାପରେ ଏ ତାକୁ ଶାଳପତ୍ର ଏଇ ଯୋଉ ଖଲିପତ୍ର ଆଣିଆସେ।
ହୁଁ।
ଆଣି ଆସିକି ତାକୁ ମ୍ୟାରିନେଟ୍ କରିଦେଇକି ରଖିଥିବା ଚିକେନରେ ତା ସାଙ୍ଗରେ ଶୋରିଷ ତେଲ ପ୍ରାୟେ ଯେତିକି ତମର ଭାଗ ମା ପ ମାନେ ଚିକେନ ଥର କେଜିଏ ଶହେ ତେଲ ଖାଇବା କଥା ପଚାଶ ତେଲ ତମେ ବି ପୋଡାରେ ଦେଇପାରିବ ବେଶୀ ତେଲ ଏଟା ଦରକାର ନାଇଁ। କାହିଁକିନା ଚିକେନରେ ଯେହେତୁ ଆମର ତେଲ ଅଂଶ ଅଛି।
ହୁଁ ହୁଁ।
ଆଉ ତାକୁ ପତରରେ ସଜାଡି ସୁଜୁଡା ଦୋବୁ। ଦେଇକି ତାକୁ ତାପରେ ଏ ଖଲିରେ ସିଲେଇ କରିଦୋବୁ ସିଲେଇ କରିଦେଇକି ତାକୁ ଦେଇଦୋଉ ଉମ୍ ମାନେ ତାୱରେ ହୋଉ ନିଆଁରେ ଯଦି ପୋଡିବେ ଆହୁରି ବଢିଆ ହବ। କିନ୍ତୁ ଯେହେତୁ ଏତେ ନିଆଁ ଆମେ ଅଳ୍ପିକିଆ ଏତେ ଲୋକ ଏତେ ନିିଆଁ କୋଉଠୁ ଆସିବ।
ଉଁହୁଁ।
ତାକୁ ତାୱରେକି ଥୋଇଦୋଉ ଚୁଲି ଓପରେ ତଳୁ ଜାଳିଦୋଉ। ତାକୁ ତାପରେ ଗୋଟେ ଜନ୍ତା ମାନେ ଗୋଟେ ପଥର ତାପରେ ଜନ୍ତା ଦେଇଦୋଉ। ଜନ୍ତା ଦେଇଦେଇକି ତାକୁ ଚାରିପାଞ୍ଚ ଥର ନୋଉଟୁ ପାଟ କଲଦେଲେ। ତାପରେ ହଁ ସିଏ ସେ ଭିତରେ ଭିତରେ ମସଲା ହଁ ତମେ ଯଦି ଜୋରେ ଯଦି ଆଞ୍ଚରେ ମାନେ ଜାଳିଦବ ତାହାନେ ପତ୍ର ପୋଡ଼ିଯିବ ଚିକେନ ସିଜିବନି କଞ୍ଚା ରହିଯିବ। ତାକୁ ମାନେ ଧିମା ଆଞ୍ଚରେକି ଜାଳିବାକୁ ପଡିବ। ଅଳ୍ପ ଅଳ୍ପ ଆଞ୍ଚରେ କି ତାକୁ ଜାଳିବାକୁ ପଡିବ ତଥାପି ଅଧଘଣ୍ଟେ ପଇଁଚାଳିଶ ମିନଟି ଭଳିଆ ଲା ଗିଯିବ
ଉଁହୁଁ ଜୋରେ ପଡ଼ିଲେ ସେ ପତ୍ର ପୋଡ଼ିଯିବ। ସେ ତାୱା ବି ପୋଡ଼ିଯିବ। ନାକି ସେ ଯୋଉ ଧିମି ଧିମି ଚାଉଳରେ ବସାନ୍ତି।
ଆଚ୍ଛା ଆଜ୍ଞା ମ୍ୟାମ୍ ମୁଁ ରଖୁଚି।
ଆଜ୍ଞା ହଉ।